ହ୍ୟାଲୋ।
ହେଲୋ।
ହ ଭାଇ।
ହୁଁ ତ ହ ହଁ ତମେ?
ମୁଁ ବସିଛି ଭାଇ।
ହେଲା।
ହେଲୋ।
ହୁଁ।
ହେଲୋ।
ହଁ ଭାଇ କୁହ। ହଁ।
ହୁଁ ହୁଁ।
ତମେ?
ହୁଁ ହୁଁ।
ଆଉ କଣ କରୁଛ କାମ କଣ ଚାଲିଛି?
ହଁ ଭାଇ ଏବେ ପ୍ଲସ ଟୁ ସରିଛି ପ୍ଲସ ଥ୍ରିରେ ଆଡ଼ମିଶନ ହବ।
ସାଇନ୍ସ ଆର୍ଟ୍ସ କମର୍ସ
ସାଇନ୍ସ କରିଥିଲି। ତମେ।
ମୋର ବରତ ସଇଲା ଆଉ।
କଣ କରୁଥିଲ?
ପ୍ଲସ ଆର୍ଟ୍ସ।
ପ୍ଲସ ଥ୍ରୀ ସରିଲା।
ହଁ।
ଓହୋ।
ନା କରି ନା। ବୁଲା ହଲି କରିଛ ନା କରିିନା।
ନା ଏଇ ତ ଘରେ ଅଛି ଆଉ।
ଯାଇନ କୁଆଡେ ବୁଲିବାପାଇଁ।
ନା ଯାଇନି। ସବୁ ତ ଘରେ ଅ ଛ ଏଇ
ଖାଇବା ପାଇଁ।
ମୁଁ ଖାଇଛି ବରା ତରକାରୀ। ତମେ।
ସକାଳ ବା
ହୁଁ ସେଇ ଖାଇଥିଲି ନ ଟାରେ।
ଓହ ମୋର ସେଇ ପଖାଳ ଆଉ ଆଳୁ ଭଜା, ବାଇଗଣ ଭର୍ତ୍ତା ଖାଉଛି ଆଉ।
ଉମ ଭଲ, ଦେହ ପାଇଁ ବହୁତ ଭଲ।
ଉ ହୁଁ।
ଆମେ ତ ହେଲେ ଆ ଏମିତି ଜିନିଷ ଖାଇଛୁ ଆଉ କଣ କରିବୁ?
ସେମିତି ଚଳିବ ଡେଲି ଖାଇବା ଡେଲି କର ଖର୍ଚ୍ଚ
ହୁଁ।
ଡେଲି ନଖାଇଲେ ଚଳିବ।
ହୁଁ।
ତାର କ୍ରିକେଟ କ୍ରିକେଟ ଖେଳ ନା
ନା।
ଆଚ୍ଛା ତାହେଲେ
ହୁଁ।
ଜିମ ଫିମ୍ ହୁଏ ତ।
ନାଇଁ ଯାଇନି ଜିମ ଗାଁରେ ଅଛି ଗାଁରେ ଜିମ୍ ଯିବା ଟା ମୁସ୍କିଲ। କଣ ସାଉଣ୍ଡ ହଉଛି?
ଏଟା ଗୋଟେ ଇଏଟା ବାପ।
ହ।
ହ ହଁ କ ଆଉ କଣ କରିବା କୁହ ଏବେ।
ଏବେ ଭାବିଛି ପ୍ଲସ୍ ଥ୍ରୀ କରିଦେବି ବୋଲି।
ହୁଁ।
ପ୍ଲସ୍ ଥ୍ରୀ କରିବି।
ପ୍ଲସ୍ ଥ୍ରି କରିବ। ଆ ସାଇନ୍ସ ନେଇଥିଲ ପା?
ହଁ।
ମାନେ କେତେ ରହିଥିଲା କି ପରସେଣ୍ଟତେଜ।
ସିକ୍ସଟି ଏଇଟ୍।
ଭଲ ତ ରହିଛି।
ସେମିତି ଆ ବହୁତ କମ ଅଛି କଟକ କଟକରେ ବହୁ କମ୍ ମାର୍କ ଅଛି।
କାଇଁଛି ଏଟା ଆ କରିଦବେନ ଫାର୍ମାସ କରିଦ। ଦେଲେନି।
ହଁ।
ଡି ଫାର୍ମା ନହଲେ ଡି ଫାର୍ମା କରିଦେଲେଣି।
କରିନି। କର୍ ଥିଲେ ହେଇଥାନ୍ତା।
ପ୍ଲସ ଥ୍ରି ଅପେକ୍ଷା ସେଇଟାବି ଫାର୍ମ ବି ଫାର୍ମ ଦେବାକୁ ହେଲେ ଲାଭ ଅଛି।
ହୁଁ ବୁଝା ବୁଝି ଚାଲିଛି ଚାଳଚି ଯଦି ସିଆଡେ କଲି ତ ଭଲ କଥା।
ଏଠି ଆମର କଳିଙ୍ଗ ନଗର ଅଟୋନମସ କଲେଜରେ ଚାଲିଛି ଏଟା। ଯା ପା ଏନୋଷ୍ଟା କଥା।
ହୁଁ
ସେଠି ଷ୍ଟାଟ ହେଇଯାଇଚି ବିଫାର୍ମ ଡିଫାର୍ମ ଏଟା କଲେ ବିଫାର୍ମ ଡିଫାର୍ମ କଲେ କଣ ତମ ଲାଇସେନ୍ସଟା ବି ଭଡ଼ାରେ ଲାଗିଯିବ। ତମେ ଚାକିରି ବି କରି କରିହେବ ମେଡିସିନଷ୍ଟୋର ରେ ବି ବସିପାରିବ।
କରିଥିଲେ ହେଇଥାନ୍ତା ତାପରେ ମାମୁଁ ବୁଝୁଛନ୍ତି ସେଇଟା କଣ କରିବି ବୋଲି ବିଫ ବିଫାନ କରିବି ବୋଲି ମାମୁଁ ବୁଝାବୁଝି କରୁଛନ୍ତି। ସ୍ପେଶାଲ ଯୋଉଟାଏଥର ପୁଣି ଆପ୍ଲାଇ କରାହବ ଦେଖିବା ଲାଷ୍ଟରେ ଦେଖିକି
ଏଠି ଆପ୍ଲାଇ ଏଠି ଯୋଉ ଆମର ଅଛି ଏଠି ଆପ୍ଲାଏ କରିବା ଦରକାର ତମେ ଏକାକୀ -
ଓହୋ ଦେଖିକିନା ବୁଝାବୁଝି ଚାଲିଛି କରାହବ ବୋଲି ଆଉ
ହୁଁ ହୁଁ
ତମେ ଏବେ କଣକରିବ ତାହେଲେ
ମୁଁ ତ ଅଛିଗୋଟେ ମେଡ଼ିସିନଷ୍ଟୋରରେ
ହଁ।
ଦେଖିବା ତାପରେ ଦେଇଛି ଏଟ୍ରାନ୍ସ ଗୋଟେ ସେ କ୍ଲିଅର ହେଇଗଲେ ପଳେଇବି ଆଉ ମାସେଖଣ୍ଢେ ହବ ସେଟା କ୍ଲିଅର ହେଲେ ପଳେଇବି ସେଠି ଆଉ
ହେଇଯିବ ଯିବା
ହୁଁ
ଆଉ କେମିତି ଅଛ
ନା ଦିଅ ତମେ ଯାହା ହେଉଛି ଖାଲି ଅଣ୍ଟା ବିନ୍ଧା ବିନ୍ଧି ହଉଛି।
ହଁ।
ଗ୍ୟାସ ଟ୍ୟାବଲେଟ ଅଛି। ଏଇଟା ଗ୍ୟାସ ଏଇଟା ଖାଇବା ପରେଖାଇବ ମାନେ ଅଛି ଏଟା ଖାଇବା ପରେ ଆଉ ଏଟା ଖାଲିପେଟରେ ଗ୍ୟାସ ପାଇଁ ଆଲାର୍ଜି ନାହିଁ ତ ଅଜାର ନାଇଁ ନାଇଁ ଏଇଟା ଖାଲିପେଟ ଏଇଟା ଖାଇବା ଠିକ ଅଛି। ସାର ନାହିଁ ନା ହାଲୋ
ହଁ।
ହଁ।
କେମିତି ଅଛ।
ଭଲ ହଉଛି। ଆଛା ତମେ
ହଁ ମୁଁ ଭଲ ଅଛି।
ହଁ ଘରେ ଏଇଠି ବସ
ହୁଁ ହୁଁ।
ଆଉ ସବୁ ଘରେ ଠିକ ଅଛନ୍ତି ସମସ୍ତେ ତମର
ହୁଁ।
ଘରେ ସବୁ ଠିକ ଅଛନ୍ତିତ
ହଁ ସବୁ ଠିକ ଠାକ ଅଛନ୍ତି। ଏଇନା ତାହେଲେ ମେଡିସିନଷ୍ଟୋର ଅଛନା ହୁଁ।
ତା ରହିଛି ହେଲାଣି କେତେ ଚାରି ବର୍ଷ ପାଞ୍ଚ ବର୍ଷ। ପଠେଇଚି
ଓହୋ।
ଯାଉଛି ଦେଖିବା ଆଉ। ଯଦି ସେଟା ନା ହେଲା ହେଲେ ନିଶିଷ୍ଟାଦ
ହୁଁ। ଦେଖ ଯଦି ହଉଛି ଭଲ କଥା ନହେଲେ ବି ମେଡିସିନୀ ଚୁ
ହଁ ସେଇ ଚିକ ଟିକେ କଷ୍ଟ କରିବାକୁ ପଡିବ ଆ ହୁଁ।
ଟିକେ ପରିଶ୍ରମ ଯଦି ନକରିବା ଆଉ ହବକି।
ହଁ ଟିକେ ଯାହେଲେ ପରିଶ୍ରମ କରିବା ପାଇଁ ପଡିବ।
ହୁଁ।
କୁକୁଡ଼ା ଫୁକୁଡ଼ା ବୋଧେ ରଖିଛ ନା କଣ।
ହୁଁ ଅଛନ୍ତି କୁକୁଡ଼ା ଦିଟା।
ଉଁହୁଁ।
ଗାଁରେ ନା ଯାହାହେଲେ କୁକୁଡା ଗାଈ ଅଛନ୍ତି।
ଯାହା ମାନେ
ହୁଁ।
ଗାଈ ଟେ କିଏ ନଚୋରି ହେଇଗଲା ପରେ ଆଉ ରଖିଲେନି ବାପା ଦେଇଦେଲେ ମାଉସୀଙ୍କୁ।
ଓହୋ।
ହୁଁ ନାଆ ମ ସେ ଧରିକି ଫେରାର ହୋଇଯାବେ ଗାଈ ଆଉ କିିଏ ଚୋରି କରିବେ କି।
ସେୟା ହଁ ଭାଇ ତମେ ଗୋଟେ କଲ କରିଦିଅ।
ହୁଁ ହୁଁ।
କୋଉ ନମ୍ବର ଟା ହେଲେ ଯୋଉ ଏବେ ମ୍ୟାସେଜ କରିଥିଲ ତ ଯୋଉଟା।
ହଁ ସେଇଟା।